ହଁ କୁହନ୍ତ ହଁ। ଏମିତି ହିଁ ବସିଛି। ଆପଣ?
ହୁଁ ଦେହ ଭଲ ଅଛି?
ହଁ ଭଲ ଅଛି।
ଟିକେ ରୁହ।
ଆଚ୍ଛା। ।
ହଁ, ତ ଆମେ ଆମ ଟପିକି ଆରମ୍ଭ କରିବା? ହୁଁ ତ ଆଜିର ଆମର ଟପିକି ହଉଛି ଦୀପାବଳି। ତ ଦୀପାବଳି ବିଷୟରେ ମୁଁ କିଛି କହୁଛି ଶୁଣନ୍ତୁ ତାପରେ ଆପଣ ଯାହା ଜାଣିଥିବେ ସେ ବିଷୟରେ କିଛି କହିବେ। ଯେ କୌଣସି ଜାତି ବା ଦେଶର ସାଂସ୍କୃତିକ ଜୀବନ କ୍ଷେତ୍ରରେ ପର୍ବ ବା ଉତ୍ସବର ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି।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
ସାଧାରଣତଃ ଉତ୍ସବ ଗୁଡ଼ିକ ସାମାଜିକ ଜୀବନ କୁ ନୂତନ ଉତ୍ସାହ, ଉଦ୍ଦୀପନା, ଜାଗୃତି ଓ ଚେତନା ପ୍ରଦାନ କରିଥାନ୍ତି। ଦୋଳ ଜନ୍ମାଷ୍ଟମୀ ଓ ଦଶହରା ଆଦି ପ୍ରେରଣା ଦାୟକ ପର୍ବ ମାନଙ୍କ ପରି ଦୀପାବଳି ହିନ୍ଦୁ ମାନଙ୍କର ଏକ ପ୍ରମୁଖ ପର୍ବ। ଏଇ ସାଂସ୍କୃତିକ ପର୍ବଟି ପ୍ରତିବର୍ଷ ଭାରତବାସୀ ଆଡମ୍ବର ରେ ପାଳନ ତମ ଭୟସ୍ କଣ ଟେ କଡ୍-କଡ୍ ହେଇକି ସୁବୁଚି।
ହାଲୋ ବର୍ଷା ହଉଚି ତ।
ହଁ।
ନେଟୱାର୍କ୍ ପ୍ରୋବ୍ଲେମ୍ ହଉଥିବ।
ହଁ ଏବେ ଠିକ୍ ଶୁଭିଲା। ଏଇ ସାଂସ୍କୃତିକ ପର୍ବଟି ପ୍ରତିବର୍ଷ ଭାରତ ବାସୀ ଆଡମ୍ବରରେ ପାଳନ କରିଥାନ୍ତି। କାର୍ତ୍ତିକ୍ ମାସ ଅମାବାସ୍ୟା ତିଥିରେ ଏହି ଉତ୍ସବ୍ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ଦୀପାବଳିର ଅର୍ଥ। ଦୀପାବଳି ଆମେ କାହିଁକି ପାଳନ କରୁଛେ ସେ ବିଷୟରେ କିଛି କହୁଚି। ଦୀପାବଳି ଶବ୍ଦର ଅର୍ଥ ଦୀପ ମାନଙ୍କର ପନ୍ଥିକ୍ତ ବା ଶ୍ରେଣୀ। ଦୀପାବଳି ଅବସରରେ ସଜିତ ଜଳନ୍ତ ଦୀପ ମାନଙ୍କର ଧାଡି ଅତ୍ୟନ୍ତ ଆକର୍ଷଣୀୟ ଓ ଶୁଭନୀୟ ପ୍ର ତିତ ହୋଇଥାଏ। ଏଣୁ ଏହି ଉତ୍ସବର ନାମ ସମ୍ଭବତଃ ଦୀପାବଳି ରଖାଯାଇଥିବା ଅନୁମିତ ହୁଏ।
ଲୋକ ମୁଖରେ ମଧ୍ୟ ଏହା ଦିଆଲି ନାମରେ ପରିଚିତ। କେହି କେହି ଦୀପାବଳି କୁହନ୍ତି କେହି କେହି ଦିୱାଲି ବୋଲି କୁହନ୍ତି।
ହୁଁ।
ଦୀପାବଳି କାହିଁକି ପାଳନ କରୁଛେ? ସମାଜରେ ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବ ସହିତ କୌଣସି ନା କୌଣସି ବେଦ ପୁରାଣ ପ୍ରସିଦ୍ଧ ବ୍ୟକ୍ତି ଙ୍କ ଜୀବନୀ ବା ଘଟଣା ବଳିୀ ସଂ କୃତ। ଦୀପାବଳି ପାଳନ ମୂଳରେ ମଧ୍ୟ ଏହିପରି କେତେକ କାରଣ ବିଦ୍ୟମାନ। କଥିତ୍ ଅଛି ପ୍ରଜାପାଳନ ଶ୍ରୀ ରାମଚନ୍ଦ୍ର ଚଉଦ ବର୍ଷ ବନବାସ ସମାପ୍ତ କରି ଏହି ଦିନ ଅଯୋଧ୍ୟ୍ୟ ପ୍ର ପ୍ରତ୍ୟାବର୍ତ୍ତନ କରିଥିଲେ।
ଆଚ୍ଛା।
ଶ୍ରୀ ରାମ ଭରତଙ୍କ ସହିତ ଅଯୋଧ୍ୟା ବାସୀ ଏହି ଦିନ ଦ୍ୱାରେ ଦ୍ୱାରେ ମୃତ ଦ୍ୱୀପ ଜାଳି ଲକ୍ଷ୍ମଣ ଓ ସୀତାଙ୍କ ସହ ରାମଚନ୍ଦ୍ରଙ୍କୁ ସୁ ସ୍ୱାଗତ କରିଥିଲେ ଏହି ଭବ୍ୟ ସମ୍ବନ୍ଧନାର ସ୍ନାରତି ହେଉଛି ଦୀପାବଳି। ଏହି ଦିନ ଭଗବାନ ନୃସିଂହ ହିରଣ୍ୟ କଶି ପୁ କୁ ବଧ କରି ଉକ୍ତ ପ୍ରହ୍ଲାଦ କୁ ରକ୍ଷା କରିଥିଲେ ଦୀପାବଳି ଉତ୍ସବ ସହିତ ଲକ୍ଷ୍ମୀ ପୂଜନ ସଂସ୍କୃତ।
ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଏହି ଦିନ ସମ୍ଭୁକ୍ତ ହୋଇଥିଲେ ପୁଣି ସପ୍ତ ପାତାଳରେ ବଳି ରାଜଜଙ୍କ ଦ୍ଵାରା ବନ୍ଦିନୀ ଥିଲେ ଲକ୍ଷ୍ମୀ ଏହି ଦିନ ଅନ୍ୟ ଦେବାଦେବୀଙ୍କ ସହ ବାମନ ଅନ୍ୟ ଗ୍ରହରୁ ମୁକ୍ତି ଲାଭ କରିଥିଲେ ଲକ୍ଷ୍ମୀ ମୂର୍ତି। ଦିବସରେ ଜନସାଧାରଣ ଦୀପାବଳି ପ୍ରଜଳନ କରି ଉତ୍ସବ ପାଳନ କରିଥିଲେ। ଆଜିର ଦୀପାବଳି ଉତ୍ସବ ସେହି ସ୍ମୃତିର ସ୍ନାରକୀ ବୋଲି କୁହାଯାଏ ଦୀପାବଳି ସଂ ଦୁହିତ । କୃଷ୍ଣ ନାରକାଅସୁର ର ବିନାଶ କରି ଜଗତବାସୀଙ୍କୁ ଆନନ୍ଦ ପ୍ରଦାନ କରିଥିଲେ। ପୃଥିବୀରେ ଶାନ୍ତି ପ୍ରତିଷ୍ଠା ହେଲା। ସେଇ ସ୍ମୃତିରେ ଦୀପ ଜାଳି ନାରକୋତ୍ସବ ଅନୁଷ୍ଠିତ ହୁଏ। ଦୀପାବଳି ଦିନ ମଧ୍ୟ ବଳି ରାଜ୍ୟ ଭ୍ରମଣ ଉତ୍ସବ ପାଳନ କରାଯାଏ। ବାମନଙ୍କ ଦ୍ୱାରା ପାତଳରେ ବନ୍ଦି ଥିଲା ବଳି। ବର୍ଷକେ ପରେ
ହ୍ୟାଲୋ।
ଅଧ ରାତ୍ରିରେ, ହଁ ଶୁଭୁଚ ତ?
ହଁ ଶୁବୁଚି।
ବାମନଙ୍କ ଦ୍ଵାରା ପାତାଳରେ କନ୍ଦିଥିବା ବଳି ବର୍ଷକେ ଥରେ କାର୍ତ୍ତିକ ଅମାବାସ୍ୟା ତିଥି ରେ ଅର୍ଦ୍ଧରାତ୍ରିରେ ପୃଥିବୀ ଭ୍ରମଣ କରିବାର ଅନୁମତି ପାଇଥିଲେ। ବଳିଙ୍କ ଦାନ ଓ ସୁଶାସନ ରୁ ବଞ୍ଚିତ ପ୍ରଜାଗଣ ବର୍ଷକେ ଥରେ ବଳି ଙ୍କୁ ପାଇଁ ଖୁସି ହୁଅନ୍ତି। ବଳିଙ୍କ ଆଗମନରେ ସେମାନେ ଦୀପଜାଳି ସ୍ଵାଗତ ସମ୍ବନ୍ଧ ବି କରନ୍ତି।
ଦୀପାବଳି ଦିନ ରାତିରେ ପ୍ରତିିଘରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଉତ୍ସବ ଅନୁଷ୍ଠିତ ହୁଏ।
ଚିତା ବା କାଉଁରିଆ କାଠିର ଆଲୋକ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନା କରାଯାଏ। ସେହି ସମୟରେ ଲୋକମାନେ ଉ ଉଚ୍ଚ ସ୍ୱରରେ ଗାଆନ୍ତି, ବଡ଼ ବଡୁଆ ହୋ ଅନ୍ଧାରେ ଆସି ଆଲୁଏ ଯାଓ। ଗଙ୍ଗା ଯାଅ ଗୟା ଯାଅ କାଶିି ଯାଅ, ପୁରୁଷତମରେ ମହାପ୍ରସାଦ ଖାଇ ବାଇଶ ପାହାଚ ରେ ଗଡ଼ ଗଡ଼ ଗଡ଼ ଗଡ଼ ଥାଅ। ଦୀପାବଳି ରାତିରେ କାଳୀ ପୂଜା ସମ୍ପୂର୍ଣ୍ଣ ହୋଇଥାଏ। ଦୀପାବଳି ସହିତ ଆହୁରି ଅନେକ ମହତପୂର୍ଣ୍ଣ ଘଟଣା ଜଡିତ। ହରିଗୋବିନ୍ଦ ସିଂ, ଔରଙ୍ଗଜେବ କାରାଗାରରୁ ଏହି ଦିନ ମୁକ୍ତି ହୋଇଥିଲେ। ତ ଏମିତି କିଛି ଥିଲା ଆମ ଦୀପାବଳିର ମହତ୍ଵ। ତ ତମେ ଆଉ କଣ ଜାଣିଛ ଦୀପାବଳି ବିଷୟରେ କୁହ?
ହ୍ୟାଲୋ।
ହଁ।
ହ୍ୟାଲୋ।
କଣ?
ସୁବୁଛିିତ?
ହଁ ହଁ କୁହ।
ହଉ ବହୁତ ଶୁଣ।
ହୁଁ।
ଦୀପାବଳି ହେଉଛି ଆମ ଧର୍ମର ସବୁଠାରୁ ବଡ଼ ଓ ପବିତ୍ର ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ ଏହାକୁ ଆଲୋକର ପର୍ବ ବୋଲି କୁହାଯାଏ ଏହି ଦିନ ଘର ମନ୍ଦିର ଓ ରାସ୍ତାଘାଟକୁ ଦୀପ ଓ ରଙ୍ଗୀନ ଆଲୋକରେ ସଜାଯାଇ ମହମ୍ବତୀରେ ମଧ୍ୟ ଦୀପାବଳି ଅନ୍ଧକାର ଉପରେ ଆଲୋକ ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ରଖୁ। କଦଣି କଠାନ ରାମ ଚଉଦ ବର୍ଷ ବନବାସ ଶଷ କରି ଏବଂ ରାବଣଙ୍କୁ ପରାଜିତ କରି ଅଯୋଧ୍ୟାକୁ ଫେରିଥିଲେ। ସେତେବେଳେ ପ୍ରଜାମାନେ ଆନନ୍ଦର ଘିଅ, ଦୀପ ଜଳାଇ ତାଙ୍କୁ ସ୍ୱାଗତ କରିଥିଲେ ସେହି ସ୍ମୃତି ଏ ଦଖପଳି କଳନ ମନେ କଦଜାଇ ଯେମିତିକି ଦୀପାବଳି ଦିନ ଲୋକମାନେ ଘର ସଫା କରନ୍ତି। ନୂଆ ବସ୍ତ୍ର ପିନ୍ଧନ୍ତି ଦୀପ ଜାଳନ୍ତି। ଏବଂ ଲକ୍ଷ୍ମୀ ଓ ଗଣେଷ ଙ୍କୁ ପୂଜା କରନ୍ତି। ସମସ୍ତେ ପସ୍ପରକୁ ମିଥ୍ୟା ବଣ୍ଟନ କରନ୍ତି। ଓ ଶୁଭେଚ୍ଛା ମଧ୍ୟ ଜଣନ୍ତି। ଦୀପାବଳି ଆମକୁ ପ୍ରେମ, ଶାନ୍ତି, ଏକତା, ସତ୍ୟ ଓ ଭଲ ପାଏ ଭଲ କାମ ସିଖ୍ୟ ଦିଏ ଯେମିତିକି ଫଟୋଗ୍ରାଫ ଫୁଟେଇ ବାଣ ଫୁଟେଇ ବା ବଦଳରେ ବାଣ ଆମେ ଏଥିପାଇଁ ଫୁଟାଉ ଯେହେତୁ ରାମ ବନବାସରୁ ଫେରିକି ଆସିଲେ ସେଥିଇଁ ସେ ଆମର ବାଣ ଫୁଟାଯାଏ ଆଉ ର୍ପୂର୍ବପୁରୁଷଙ୍କୁ ମଧ୍ୟ ଡକା ଯାଇଥା ସେଇଦିନ। ଆଉ ରହିଲା ଆମର ଦୀପାବଳି ଏଇଭଳି ଭାବରେ ଆମେ କିଛି ପାଳନ କରିଥାଉ।
ହୁଁ।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
ତମର ବର୍ଷା ହଉଚି କି ସେପଟେ?
ହଁ ବର୍ଷା ହଉଛି। ବର୍ଷା ହଉଛି।
ଆମର କାଇଁ ବର୍ଷା ହେଇନି। ତମର ସେପଟେ ଜୋର ବର୍ଷା ହଉଛି?
ବ ଟିକେ
ହୁଁ ବର୍ଷାର ସାଉଣ୍ଡଟା ଆସୁଛି।
ଆଛା।
ତମେ ଖାଇଛ କି ନାଇଁ? ହଁ ହଉ ଆମର ଟାଇମ ହେଇଯାଇଛି ମୁଁ ରଖୁଛି।